ହୁଁ।
ବନ୍ଧୁ ନମସ୍କାର।
ନମସ୍କାର, ବନ୍ଧୁ କଣ ଏବେ ଦୋକାନରୁୁ ଆସିଲେ?
ଆଜ୍ଞା ଆଜ୍ଞା ଦୋକାନ ଔଷଧ ଦୋକାନ ଯେହେତୁ ଲୋକଙ୍କ ସେବା ପାଇଁ ଆମେ ବସ ବସି ଅଛୁ ଦୋକାନ ଖୋଲିକି ବୁଝିଲେ ନା।
ହଁ।
ଆଉ ଉଁ ଦୋକାନରୁ ଏବେ ଆସିଗଲୁ ବସିଚୁ ଆଉ ମନେ ପଇଲା ଟିକେ ଆପଣଙ୍କ କଥା। ମୁଁ କହିଲି ବହୁତ ଦିନ ହେଲା ଆପଣଙ୍କୁ ଟିକେ ଫୋନ କରନି ବୁଝିଲେ ନା। ସେଥିପାଇଁ କହିଲି ଟିକେ ବନ୍ଧୁଙ୍କୁ କଲ ଲଗେଇ ଦଆ ବନ୍ଧୁ କଣ କଲ୍ ଫଲ କରୁ
ଏତେ ଦିନ ଟିକେ ମନ କହିଲୁ ଆମେ ଆଉ ଏବେ ତ ମୁଁ ଦେ ଦେଖ ଉଚି ବର୍ଷା ପାଗ ମେଲେରିଆ, ଝାଡା ବାନ୍ତି ତ ବେଶୀ ହଉଥିବ। ଏପ ପ ଏବେ ଆପଣଙ୍କୁ ବହୁତ କାମ ଲାଗୁଥିବ।
ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁନି କୁହନ୍ତୁନି ବହୁତ ମାତ୍ରାରେ ଆ ଆର ବର୍ଷ ଯାଇଁଁ ଏ ବର୍ଷ ଅଧିକ ମାତ୍ରାରେ ରୋଗ ବ୍ୟାପିଚି। ଝାଡା ହଉ ଡାଇରିଆ ହଉ ବାନ୍ତି ହଉ ଅଧିକ ମାତ୍ରାରେ ରୋଗ ବାପିକି ଅଧିକ ମାତ୍ରାରେ ପରିଶ୍ରମ ବି ହଉଚି ବୁଝି ହେଲା। ସେ କଥା ତ ଛାଡ ଯାହା ବି ହେଲେ ପରିଶ୍ରମ ହବ ଲୋକଙ୍କ ସେବା କଲେ ପରିଶ୍ରମ ହବ ବୁଝିଲେ ନା।
ଆଚ୍ଛା ଏଇନା ଯୋଉ ତରଳ ଝାଡା ଯୋଉ ବେଶୀ ହଉଚନ୍ତି ଆଉ ଯୋଉ ଝାଡା ବାନ୍ତି ବେଶୀ ହଉଛନ୍ତି ଆର କାରଣ କଣ ଆପଣଙ୍କୁ ଲାଗୁଚି?
ଆଜ୍ଞା ଶୁଣନ୍ତୁ କାହିଁକି ନା ସିଜୀନି ଚେଞ୍ଜେ ହେବା ମୋୖଷୁମି ବାୟୁ ଆସିବା ଦ୍ୱାରା ଇଏ ଆମେ ଖାଇବାର ମ-ମ ଇଏ ବଦଳିଚି। ଯୋଉ ବୁଝିଲେ ନା ମସଲା ଜାତୀୟ ଆଜ୍ଞା ମସଲା ଖାଦ୍ୟ ଖାଉଚନ୍ତି ଅଧିକ ମାତ୍ରାରେ ମାଛ, ମାଂସ, ଅଣ୍ଡା ଏବଂ କୁକୁଡ଼ା ମାଂସ ଯୋଉ ଖାଉଚନ୍ତି ସେଟା ଆମ ଦେହରେ ଯିବନି କାହିଁକି ନା କଣ ପାଇଁ ମସଲା ଜାତୀୟ ଖାଦ୍ୟ ଏଇ ଦିନେ ପେଟ ଆମ ପେଟଟି ଗରମ ରୁହେ ଅଧିକାଂଶ ବୁଝିଲେ ନା। କାହିଁକିନା ବର୍ଷା ଦିନେ ବଡିିଟା ଆମର ଗରମ ରୁହେ ଦେହ। ଆଉ ତ ଧର ଆମେ ଯଦି ଆଇଁଷ ଏବଂ ମସଲା ଜାତୀୟ ଅଧିକାଂଶ ଖାଇବା ତା ଫଳରେ ଝାଡା ହେବେ ବୁଝିଲେ। ଆଉ ଗୋଟେ କଥା ହେଲା ଆମେ ଯୋଉ ଯାଉଚନ୍ତି ସବୁ ବାହାରକୁ ଉଁ ମଳତ୍ୟାଗ କରିବାକୁ ବୁଝିଲେ ନା।
ହୁଁ।
ଆସିକି ସାବୁନ ଦ୍ୱାରା ହାତ ଧୋଇବା ଦରକାର। କାହିଁକି ନା ହାତ ନ ଧୋଇଲେ ଜୀବାଣୁ ଯୋଉ ଯେମ ପାଟିକି ଯୋଉ ପେଟକୁ ଯାଉଚି
ହୁଁ।
ତା ଦ୍ଵାରା ବି ଝାଡା ହଉ ଅଧିକାଂଶ ଲୋକଙ୍କୁ ବ୍ୟାପ ବୁଝିଲେ।
ହୁଁ।
ଆଉ ଗୋଟେ ହେଲା
ହଁ ଯେ ଆପଣ ଯେତେବେଳେ ଲୋକମାନଙ୍କୁ ଦଉଥିବେ କଣ ଯେତେବେଳେ ଓଷଦ ଦଉଥିବେ ଆପଣ ତ ତାଙ୍କୁ କହୁଥିବେ କି ଆପଣ ଏଇଭଳି ଭାବରେ ଏମିତି ଖାଇବେ। ବେଳେ ବେଳେ ଲୋକ ଲୋକମାନେ କଣ କରିଲେ ଭୁଲ ଓଷଦ ଖାଇବା ଦ୍ଵାରା ସେମାନଙ୍କର ପ୍ରତିକ୍ରିୟା ହେଇକି ସେମାନେ ରୋ ମୁ ମୃତ୍ୟୁ ମୁୁଖରେ ବି ପଡୁଚନ୍ତି ହଁ ତ ଆଉ କିଛି ଲୋକ କିଛି ଲୋକ ଏମିତି ଅଛନ୍ତି ଯୋଉମାନେ କି ମାନେ ଅଶିକ୍ଷିତ ବା ଦାୟିତ୍ଵହୀନତା ଯୋଗୁ ଏଇ ଭଳି ଭାବରେ ଓଷଦ ସେବନ କରିବା ଦ୍ଵାରା ସେମାନେ ମୃତ୍ୟୁ ମୁଖରେ ପଡିଥାନ୍ତି। ତ ଆପଣ ଏଇ ସବୁ ଜିନିଷ ବେଶୀ ସମ୍ମୁଖୀନ କରୁଥିବେ।
ଆଜ୍ଞା ଆଜ୍ଞା ବହୁତ ଲୋକ ଅଛନ୍ତି ସେମିତି। ଆପଣଙ୍କୁ କୁଆ ଯିବ ଏମିତି ଖାଆନ୍ତୁ ଏଇ ଜିନିଷ ଟା ଏମିତି ଖାଇବେ କିନ୍ତୁ ସିଏ ସେମିତି ଭୁଲ ଖାଇଦିଅନ୍ତି। ବୁଝିଲେ ନା ଯାହା ଫଳରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏମିତି କିି ଡକ୍ଟର ବି ପରାମର୍ଶ କରିବାକୁ ପଡେ ବୁଝିଲେ ନା।
ଯେତେବେଳେ ଅ ମାନେ ଭୁଲ ଆମେ ଯେତେବେଳେ ଭୁଲ ଓଷଦଟା ଖାଇ ଦଉ ହେଲା ତ ସେଇଟା ଆମୁକୁ ପ୍ରତିକ୍ରିୟା କରେ। ତ ସେ ଯୋଉ ପ୍ରତିକ୍ରିୟା କରିବାରେ ଆମର ଲକ୍ଷଣ କଣ କଣ ଜାଣିବା କି ନାଇଁ ଏଇଟା ଆମର ପ୍ରତିକ୍ରିୟା କରେଇଲା? ଏ ଓଷଦ ଖାଇବା ଦ୍ୱାରା ଆମକୁ ଏଇଟା ପ୍ରତିକ୍ରିୟା କରେଇଲା।
ଆଜ୍ଞା ଆଜ୍ଞା ଶୁଣନ୍ତୁ ଆପଣ ଏଠୁ ଭୁଲ୍ ମେଡିସିନ ଖାଉଛନ୍ତି ଯଦିଓ, ଖାଦ୍ୟଟା ଖାଦ୍ୟ ଖାଇକିନା ଆମେ ଯଦି ମେଡିସିନ ନ ଖାଉଛୁ ଆମର ମୁଣ୍ଡ ବୁଲେଇବାକୁ ଲାଗେ ଯାହା ଫଳରେ ବାନ୍ତି ବି ହୁଏ। ବୁଝିଲେ ନା ଆଉ ପେଟ ମୋଡି ମୋଡି ପକାଏ। ସେଥିପାଇଁ ମୁଣ୍ଡ ବୁଲାଏ ମୁଣ୍ଡକୁ ଉଠି ଯାଏ ଦେହ କଣ ହେଇଯାଏ ଝାଳା ବୁହେ ବୁଝିଲେ ନା।
ହଁ ବେଳେ ବେଳେ ମୁଁ ବି ଶୁଣିଛି ଝିମ୍ ଝିମ୍ ହେଇଯାଏ।
ଆଜ୍ଞା ଆଜ୍ଞା ସେଇ ଫଳରେ ସେଇଠି ସେଠି ସେଇ ସେଇ ସେଇ ସମୟରେ ଆପଣ ଡକ୍ଟରର ପରାମର୍ଶ ନବା ଅଧିକାଂଶ ଜରୁରୀ। କାହିଁକିନା ଆପଣ ଯଦି ସେଇ ମେଡିସିନ ଷ୍ଟୋର କୁ ପୁଣି ଯିବେ କିଛି କାମ ଦବନି ସେଠି କିଛି ଆପଣ ମୃତ୍ୟୁବରଣ ବି କରିପାରନ୍ତି ବୁଝିଲେ ନା।
ତା ମାନେ ଆପଣ କହୁଛନ୍ତି ଯେ ଯେକୌଣସି ରୋଗ ହଉ ଆମେ ଉଁ ଔଷଧ ଦୋକାନୀଙ୍କ କତରୁ ପରାମର୍ଶ ନ ନେଇ ଆମେ ଡାକ୍ତରଙ୍କ ପରାମ ର୍ଶ ନେଇକି ଔଷଧ ଖାଇବା ଦରକାର ଏଇଟା ହଉଛି ଗୋଟେ ମାନବିକର କର୍ତ୍ତବ୍ୟ। କାରଣ ଉଁ ଯୋଉ ଔଷଧ ଦୋକାନୀ କତିରୁ ଯୋଉମାନେ ବି କହିକି ନେଇକି ଖାଉଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ତାଙ୍କର ରୋଗର ଚିହ୍ନଟ ବି କରିପାରୁନାହାନ୍ତି କି ଧର ତେମାନଙ୍କୁ ଉଁ ହୃଦ ରୋଗ ହେଇଛି ସେମାନେ ଲାଗ ସେମାନଙ୍କୁ ଲାଗୁଛି ଯେ ନାଇଁ ମୋର ଗ୍ୟାସ ଜନିସ ସମସ୍ୟା ହେଇଛି ସେମାନେ ବାରମ୍ବାର ବାରମ୍ବାର ସେମାନେ ଯୋଉ ଉଁ ଯନ୍ତ୍ରଣା ଜନିତ ଯୋଉ ଔଷଧ ଖାଉଛନ୍ତି ସେଇଟା ଧୀରେ ଧୀରେ ତାଙ୍କର ବୃକକ କୁ ହଉ ବା ତାଙ୍କର ହୃଦୟ କୁ ହଉ ଆଘାତ କରିି କରି କରି କରି ବଡ ଗୋଟେ ରୋଗର ପରିଣତ ହଉଛି ତ ସେମାନେ ଅଜାଣତାରେ ନିଜକୁ ନିଜକୁ ମୂର୍ତ୍ତି ମୁଖ ଆଡକୁ ଠେଲି ନେଉଛନ୍। ହୁଁ ଆ ବିଷୟରେ ଆପଣ କଣ କହିବେ କୁହନ୍ତୁ?
ମୁଁ ତ କହୁଛି ଶୁଣନ୍ତୁ ଆପଣ ଯାହା କହିଲେ ଠିକ କଥା କହିଲେ। କିନ୍ତୁ ଡକ୍ଟରଙ୍କୁ ପରାମର୍ଶ କରିଥିଲେ ଏଇନା ଚିଠା ଲେଖିକିନା ଆଣିଲେ ମେଡିସିନଷ୍ଟୋର ବାଲାଠୁ ମେଡିସିନ ନବା ଉଚିତ କାହିଁକି ନା ଶୁଣନ୍ତୁ ଆପଣ ଯଦି ଗୋଟେ ମେଡ଼ିସିନ୍ ଷ୍ଟୋରକୁ ଯାଉଛନ୍ତି ସେମିତି ମେଡ଼ି ସିନ୍ ନେଇ ଆଉଛନ୍ତି ଆପଣ ଯଦି ଖାଇଦଉଛନ୍ତି ଆପଣଙ୍କର କଣ ହେଇଯିବ ମେଡିସିନ ବଲା ଦାୟୀ ନୁହଁନ୍ତି, କାହିଁକିନା ଆପଣ ସେମିତି କହିକିନା ଆଣିଛନ୍ତି ବୁଝିଲେ ନା?
ଟିକେ ଅଧିକାଂଶ ସମୟରେ ଦେଖନ୍ତୁ ଭାଇ ଅଧିକାଂଶ ସମୟରେ ମେଡିସିନ ଯୋଉ ଔଷଧ ଦୋକାନୀମାନେ ଏମାନେ ନିଜର ସ୍ଵାର୍ଥ ହାସଲ କରିବା ପାଇଁ ବା ଲୋଭରେ ଏମାନେ କଣ କରନ୍ତି? ଅନେକ ଲୋକଙ୍କୁ ବି ପ୍ରବର୍ତ୍ତାଇଥାନ୍ତି କି ନାଇଁ ଆପଣ ଡାକ୍ତର ପାଖକୁ ଯିବା ଦରକାର ନାଇଁ ଏଇ ଔଷଧ ଟି ଖାଇଦିଅନ୍ତୁ ଆପଣଙ୍କର ଉଁ ରୋଗଟି ଭଲ ହେଇଯିବ, ଏଇଭଳି ବି ହଉଛି ନା ନାଇଁ?
ଆଜ୍ଞା ସେମିତି ତ ବହୁତ ମାତ୍ରାରେ ହଉ କିନ୍ତୁ ମେଡିସିନ ଟା ଆପଣ ଯୋଉ ଖାଲି ପେଟରେ ଖାଇ ଦିଅନ୍ତି ଲୋକମାନେ ଖାଦ୍ୟ ଅଧିକାଂଶ ଖାଇବେ ପେଟେ ବୁଝିଲେ ନା?
ହୁଁ।
ଯେକୌଣସି ମେଡିସିନ ହଉ କିନ୍ତୁ ଗ୍ୟାସ୍ ମେଡିସିନ ଟା ଖାଲି ପେଟରେ ଖଇବେ କାହିଁକିନା ଆପଣଙ୍କ ପେ ପଟ ଯୋଉ ଗ୍ୟାସ୍ ଟି ଥାଏ ତାକୁ ବାହାର କରିବା ପାଇଁ ଗ୍ୟାସ୍ ମେଡିସିନ ଖାଲି ପେଟରେ ଦିଆଯାଏ। ବୁଝିଲେଣି?
କାରଣ ଗ୍ୟାସ ରହିଲେ ସେଟା ସେଇ ଯୋଉ ଔଷଧ ଟା ଖାଇବା ଆମେ ତା ଭିତରେ ସନ ହେଇଯାଏ ବା ପ୍ରତିକ୍ରିୟା ହୁଏ ସେଥିପାଇଁ ଆପଣ କହୁଛନ୍ତି ଯେ ଗ୍ୟାସ ମେଡିସିନ ଖାଇବା ଦ୍ଵାରା ସେ ଯୋଉ ଗ୍ୟାସ ଗୁଡାକ ଯୋଉ ବାହାରିଯିବ ସେ ଯୋଉ ଗ୍ୟାସ ର ବିନିମୟ ହେବା ପରେ ଆମେ ଗ୍ୟା ଯୋଉ ଔଷଧ ଟା ଖାଇଲେ ନଥିଲେ ସେଟା ଆମ ଶରୀରକୁ କାମ ଦବ ନହେଲେ ସେ ଯୋଉ ଗ୍ୟାସ ଗୁଡା ତା ସହିତ ପ୍ରତିକ୍ରିୟା କରିବା।
ଆଜ୍ଞା ଆଜ୍ଞା ଆଜ୍ଞା ଖଦ୍ୟଟା କିନ୍ତୁ ମୁଖ୍ୟ ଜରୁରୀ ଖାଦ୍ୟ ଖାଇକିନା ମେଡିସିନ ଟି ଖାଇଲେ ଦେହଟି ସୁସ୍ଥ ହବ ଶୀଘ୍ର ବୁଝିଲ ନା।
ହୁଁ ଆଉ ଆଉ ଗୋଟେ ମୁଖ୍ୟ ଜିନିଷ କ ହଉଛି ମୁଁ ଜାଣିଛି ଯେ ଆ ଆମେ ଯେକୌଣସି ଖାଦ୍ୟ ଖାଉ ବା ଯେତେ ପରିମାଣରେ ଖାଦ୍ୟ ଖାଉ ଯଦି ସଠିକ୍ ପରିମାଣରେ ଯଦି ଆମେ ଜଳ ନ ପିଇବା ତାହେଲେ ଆମକୁ ସେଇଟା ମାନେ ଆମ ଶରୀରର ଯୋଉ କୁହନ୍ତି ସେଟା ଡିହାଇଡ୍ରେସନ ସେଇଟା ହୁଏନି।
ଆଜ୍ଞା ଆଜ୍ଞା କଥାର ଅ ଅଛି ଶୁଣନ୍ତୁ ଦିନକୁ ଚାରି ଲିଟର କିମ୍ବା ପାଞ୍ଚ ଲିଟର ପାଣି ପିଇବା ଉଚିତ୍। ବୁଝିଲେ ନା ଯଦି ଆମେ ନ ପିଉଚେ ଆମ ଦେହ ଦୁର୍ବଳ ହବ ଦୁନିଆ ପ୍ରକାର ରୋଗର ସଙ୍କେତ ଦବ ବୁଝିଲେ ନା ଯେମିତି କିି ଉଁ ଦେହ ଦୁର୍ବଳ ହଉ ମୁହଁ ଶୁଖିଲା ଦେଖାଯିବ ଏବଂ ଆପଣ ଯୋଉ ନଖ ଗୁଡିକ ଉ ଦେଖାଯିବ ଧଳା ଧଳା ବୁଝିଲେ ନା
ମୁଁ ବି ଶୁଣିଛି ଭାଇ ଦେଖନ୍ତୁ ଅ ଯଦି ଆପଣ ଖାଦ୍ୟ ଖାଇକି ତୋର ଅଧିକ ମାତ୍ରାରେ ମସଲା ଖାଉଛନ୍ତି ତେଲ ଖାଉଛନ୍ତି ଯଦି ସେଇ ଯୋଉ ତେଲ ଜାତୀୟ ଖାଦ୍ୟ ଖାଇକି ଆପଣ ଯଦି ପାଣି ନ ପିଉଛନ୍ତି ଆପଣଙ୍କ ବୃକକରେ ସେଗୁଡିକ ଷ୍ଟୋନ ଭଳିଆ ହୋଇଯାଏ। ଯାହାକୁ ବ୍ରୁକକ ଷ୍ଟୋନ ବୋଲି କୁହାଯାଏ ସେଇ ଯୋଉ ଅ ହଁ ପାଣି ନ ପିଇବା ଦ୍ଵାରା ସେ ସବୁ ସମସ୍ୟା ହେଇଥାଏ ସେଇଟା ବି ଆ ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି?
ହଁ ମୁଁ ତ ଜାଣିଛି କିନ୍ତୁ ଶୁଣନ୍ତୁ ଆପଣ
ଦେଖିବା ଆଉ
ଆଜ୍ଞା ଆଜ୍ଞା ମୁଁ ଜାଣିଛି କିନ୍ତୁ ଶୁଣନ୍ତୁ ଆପଣ ଯୋଉ ଖାଲି ପେଟରେ ରହିଯାଉଛନ୍ତି କିନ୍ତୁ ଖାଇ ହଉନି ମାନେ କଣ କହିଲେ ବାହାରକୁ ଯାଇଛନ୍ତି ବାହାରେ କିଛି ଖାଦ୍ୟ ବା ଢ଼ାବା କି ହୋଟେଲ ଆପଣଙ୍କ ପାଖରେ ନାହିଁ ଖାଦ୍ୟ ଖାଇବାକୁ ଆପଣଙ୍କୁ ଭୋକ କଲା ସେଠି କଣ କରିବେ ଆପଣ କିନ୍ତୁ ପାଣି ପିଇବାକୁ ଚେଷ୍ଟା କରିବେ ପାଣି ପିଇବା ଦ୍ଵାରା ପେଟଟି ଫୁଲିକିନା ରହିବ ଯାହା ଫଳରେ ଗ୍ୟାସ୍ଟିିକ ହବନି ବୁଝିଲେ ନା। ଆପଣ ଯଦି ପାଣି ନ ପିଉଛନ୍ତି ଆପଣ ଗ୍ୟାସ୍ଟି ହବ ଯାହା ଫଳରେ ଆପଣ ଯୋଉ ଖାଦ୍ୟ ଖାଆନ୍ତୁ ବି ଆପଣ ଯଦି ଭଲ ଖାଦ୍ୟ ବି ଖାଇବେ ଫଳମୂଳ ଖାଇବେ କଦଳୀ ହଉ କିବା ସେଉ ହଉ ତଥାପି ଗ୍ୟାସ୍ ଟି ହବ ବୁଝିଲେ। ଆପଣ ଯଦି ପାଣି ଟିକେ ପିଇ ଦଉଛନ୍ତି ତାପରେ ଯୋଉ ଖାଦ୍ୟ ଖାଉଛନ୍ତି କାହିଁକିନା ଭୋକଟିକୁ ସେ ସେ ମାରିକିନା ରଖିଦେଲା ବୁଝିଲେ ନା ପାଣି ପିଇବା ଦ୍ଵାରା। ଆଉ ଯଦି ଖାଲି ପେଟରେ ରହୁ
ଯାହା ହଉ ଆପଣଙ୍କ ଦ୍ଵାରା ମୋର ମନେ ତଥ୍ୟ ମତେ ମିଳିଲା। କିନ୍ତୁ ମୁଁ ଏବେ ଯେତିକି ମୁଁ ଶୁଣୁଛି ଏବେ ପ୍ରତି ଛୁଆଙ୍କୁ ଏଇ ଗ୍ୟାସ ସମସ୍ୟା ଦେଖା ହଉଛି ଏବଂ ସେ ଗ୍ୟାସ ସମସ୍ୟା ଧୀରେ ଧୀରେ ଏତେ ବଢିକି ଅଲସର ହେଇଯାଉଛି। ପୂରା ଘା ହେଇଯାଉଛି ଘା ହେଇକି କ୍ୟାନସର ବା କର୍କଟ ରୋଗ ଆଡକୁ ଗତି କରୁଛି। ଏଇଭଳି ଏଇଭଳି ହଉଛି ନା ନାଇଁ?
ଆଜ୍ଞା ଆଜ୍ଞା ଏଇଟା ତ ବହୁତ ଉଁ-ଉଁ- ଦେଖାଗଲାଣି ଆମ ଜୀବନ କାଳ ଭିତରେ ବୁଝିଲେ ନା?
ହୁଁ।
ଏଇ ରୋଗଟି ବୁଝିଛ ଆଉ ଗୋଟେ କଥା ହେଲା ଶୁଣନ୍ତୁ ଆପଣ ଯଦି ଖାଦ୍ୟ ଖାଉଛନ୍ତି ତାହେଲେ ଠିକ୍ ମାତ୍ରାରେ ପାଣି ବି ପିଅନ୍ତୁ। ବୁଝିଲେ ନା ପାଣି ନ ପିଇଲେ ଆପଣ ଯୋଉ କହୁଛନ୍ତି ଇଏ ଯୋଉ କି ଘା ହେଇଯାଉଛି ପେଟରେ ବା କର୍କଟ ରୋଗ ହେଇଯାଉଛି। ବୁଝିଲେ ନା ପାଣି ଅଧିକ ମାତ୍ରାରେ ସଫସିଏଣ୍ଟ୍ ପିଅନ୍ତୁ। ଯାହାଦ୍ୱାରା ଆପଣଙ୍କ ଶରୀର ଠିକ୍ ରହିବ ବୁଝିଲେନା?
ତା ସହିତ କିଛି ଆମର ଶାରୀରିକ ପରିଶ୍ରମ ବି ଦରକାର।
ଆଜ୍ଞା ଆଜ୍ଞା।
ଶାରୀରିକ ପରିଶ୍ରମରେ ଆମର ଯୋଉ ଖାଦ୍ୟ ଗୁଡିକ ହଜମ ହଉନି ଆଉ ଏକଥା ବି ଭାଇ ମୁଁ ଶୁଣିଥିଲି ଆମେ ଯେତେବେଳେ ଖାଦ୍ୟ ଖାଉଛେ ପ୍ରତି ଖାଦ୍ୟ ଖାଇବାର ବ୍ୟବଧାନ ଆମେ ତିନି ଘଣ୍ଟା ନିହାତି ରଖିବା ଦରକାର। ହଁ ନହେଲେ ଯୋଉ ଖା ଯୋଉ ଯୋଉ ଆମ -ସ- ଆମ ଯୋଉ ପା ପାକସ୍ଥଳୀରେ ଯୋଉ ରସ ସବୁ ଝରୁଛି ସେ ଯୋଉ ହଜମ କରିବାରେ ସାହାଯ୍ୟ କରୁଛି ସିଏ ଆଉ କରିପାରିବନି ଆମେ ସେଥିପାଇଁ ଖାଦ୍ୟ ଖାଇଲା ପରେ ପାଣି ଟା ବି ପିଇବା ଦରକାର ନା କାରଣ ସେ ତାକୁ ମାନେ କଣ ସରଳୀକୃତ ସେ କରିପାରିବ ନାହିଁ।
ଆଜ୍ଞା ଶୁଣନ୍ତୁ କିନ୍ତୁ ଖାଦ୍ୟ ଖାଇକି କି କିଛି ଲୋକ ଅଛନ୍ତି ଖାଦ୍ୟ ଖାଇକି ସାଙ୍ଗେ ସାଙ୍ଗେ ପାଣି ପିଇ ବୁଝିଲେ ନା ଆପଣ ଦେଖି ଥିବେ କିନ୍ତୁ ଖାଦ୍ୟ ଖାଇକି ସା ଆଜ୍ଞା ଖାଦ୍ୟ ଖାଇକି ଆଜ୍ଞା କିନ୍ତୁ ଖାଦ୍ୟ ଖାଇକି ସାଙ୍ଗେ ସାଙ୍ଗେ ପାଣି ପିଇବା କଥା ନୁହଁ। ପାଞ୍ଚ ମିନିଟ କିମ୍ବା ଦଶ ମିନିଟ୍ ଛାଡିକି ପାଣି ପିଇବା କଥା କାହିଁକିନା ପାଣି ପିଇବା ଦ୍ଵାରା ଆପଣ ଯୋଉ ହଜମ ଟି ଯୋଉ ସ ଇଏରେ ହବା କଥା ସେଇ ଇଏ ରେ ହେଇପାରିବ ନାହିଁ ବୁଝିଲେ ନା?
ହୁଁ ହୁଁ।
ଯାହାଫଳରେ ପେଟରେ ଗ୍ୟାସ୍ ଟି ବନେଇଦବ ବୁଝିଲେ ନା।
ହୁଁ।
ସେଥିପାଇଁ ଖାଦ୍ୟ ଖାଇବା ପରେ ଦଶ ମିନିଟ୍ ଛାଡିକି ଉୁଁ ପାଣି ପିଅନ୍ତୁ ଆଉ ଖାଦ୍ୟ ଖାଇକିନା ଆପଣ ଯେମିତି ଉଁ ଚାଲିବେ ଆମ ଦଶ ଷ୍ଟେପ କିମ୍ବା ପନ୍ଦର ଷ୍ଟେପ ଚାଲନ୍ତୁ। ଯାହା ଦ୍ଵାରା ଖାଦ୍ୟ ଟି ହଜମ ହବା ପାଇଁ ଶୀଘ୍ର ଲାଗେ ହେଇପାରେ ବୁଝିଲେ ନା। ଆଉ ଯଦି ଆପଣ ଖାଦ୍ୟ ଖାଇକିନା ବସିକିନା ବସି ଯାଉଛନ୍ତି ଚେକା ମାଲି କରିକିନା ଗପ ମାରୁଛନ୍ତି ସେଥିପାଇଁ ଗ୍ୟାସ୍ ବି ହୁଏ ଆଉ ଖାଦ୍ୟ ଖାଇକିନା ଆପଣ ଶୁଅନ୍ତୁ। ଆପଣ ଯୋଉ ବୁଲୁଛନ୍ତି ବସି ପଡୁଛନ୍ତି ସେଥିପାଇଁ ବି ଗ୍ୟାସ ହେଇଥାଏ ବୁଝିଲେ ନା।
ହୁଁ କିନ୍ତୁ ଖାଦ୍ୟ ଖାଇବାର ଦଶ ମିନିଟ୍ ପରେ ବା କିମ୍ବା ପନ୍ଦର ମିନିଟ୍ ପରେ ଆମେ ଶୋଇବା ଦରକାର।
ଆଜ୍ଞା ଆଜ୍ଞା ପାଣି ପିଇବା କିନ୍ତୁ ପାଣି ପିଇକି ଶୁଅନ୍ତୁ।
ହୁଁ ଆଚ୍ଛା ହୋଉ ତାହେଲେ। ଆପଣ ବୋହୁତ ଭଲ ତଥ୍ୟ ଦେଲେ ମତେ ହୁଁ। ଆପଣଙ୍କୁ ଖୁ-ଖୁସି ଲାଗିଲେ ଏତେ ସାରା ତଥ୍ୟ ମତେ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।
ଆଜ୍ଞା ରହିଲି।